ହ।
ହ୍ୟାଲୋ।
ହଁ।
ଆପଣ ଫ୍ରି ଅଛନ୍ତି?
ହଁ ଫ୍ରି ଅଛି।
କଣ କରୁଛନ୍ତି ଏବେ?
ଏବେ ଖାଇକି ଏବେ ବସିଛୁ ଆଉ।
ହୁଁ ହୁଁ।
ଆପଣ କଣ କରୁଛନ୍ତି?
ହଁ ମୁଁ ବି ଏବେ ବସିଥିଲି। ଆଉ ପାଗ ତ ଆଜି ଟିକେ ଭଲ ଦେଇଛି ବାହାରେ ବସିଛୁ ଆଉ। ହଁ ଆପଣଙ୍କ ଆଡେ ପାଗ ଆଜି କେମିତି କଣ ଦେଇଛି?
ହଁ ଭଲ ପାଗ ଦେଇଛି ବର୍ଷା ନାହିଁ ଦେଶୀ ବି ଖ ନେଇ ପାଗ ଭଲ ଦେଇଛି।
ଉଁମ୍ ହଁ ଖିଆପିଆ ତ ସରିଲାଣି। ପଖାଳ ଖାଇ ଥିଲୁ। ଆଉ ରୋଷେଇ ଏବେ ଚାଲିଛି ପୁଣି ଖରାବେେଳ ପାଇଁ ଆଉ।
ଓ ହୋ। ଆଉ ଆପଣ ରଜ କେମିତି ସେଲିବ୍ରେସନ କଲେ?
ହଁ ଏବେ ତ ରଜ ତ ଯାଇଛି। ରଜ ବେଳକୁ ତ କୁହନି ଫାଷ୍ଟ ଦିନ ତ ଖରା ଏତେ ଜୋରସେ ହେଲା ଯେ ଖରାରେ କୁଆଡେ ବୁଲି ଯାଇ ହେଲାନି। ତାପରେ ଯୋଉ ଦି ଦିନ ମଝି ଦିନ ଟା ତ ଆମେ ଯାଇକି ଥରେ ବୁଲିକି ଆସିଛୁ ଆଉ ମନ୍ଦିରରେ ଏବର୍ଷ ଟିକେ ଭଲସେ ରଜ କରୁଥିଲେ। ହଁ ଦୋଳି ଫୋଳି ଟାଙ୍ଗିଥିଲେ ଚକ୍ରୀ ଦୋଳି ପିଲାମାନଙ୍କ ପାଇଁ ବି ବେଲୁନ ଦୋଳି ଜମ୍ପିଙ୍ଗ ଦୋଳି ଏମିତି ସବୁ ଆସିଥିଲା। ଆଉ ବହୁତ ସାରା ଯୋଉ ପଟା ଦୋଳି ବି ବାନ୍ଧିଥିଲେ ଆଉ ଯାଇକି ତ ଥରେ ବୁଲିକି ଆସିଛୁ ପୁଣି ଯିବୁ ବୋଲି ଚାରିଟା ବେଳେ ବାହାରିଲା ବେଳକୁ ବର୍ଷା ନାଦିଲା ଆଉ ଯାଇପାରିଲୁନି ଆଉ। ପୁଣି ଆମେ ଭାବିଲୁ ପ୍ରୋଗ୍ରାମ ଟା ହବ ବୋଲି ଯୋଉ ପୁଣି ଗଲୁ ଯେ ଦେଖିଲା ବେଳକୁ ସେଠି ବି ସେଇ ବର୍ଷା ହେଲା। ପୁଣି ଆସିଥିଲୁ ଯଦି ପାଗଟା ଭଲ ଦେଇଥାନ୍ତା କାଆଁଳିଆ ଦେଇ ମୁଁ ତ ତାହେଲେ ଭଲ ହେଇଥାନ୍ତା। ମାନେ ଏ ବର୍ଷ ରଜ ଟା ଆମ ଗାଁରେ ଏବ ବର୍ଷ ଯେହେତୁ ଟିକେ ଭଲ ହେଇ କରିଥିଲେ ଭଲ ହେଇଥାନ୍ତା। ହେ ଏବେ ତ ପାଗ ଯେତେବେଳେ ମାନେ ଭଲ ପାଗ ଦବା କଥା ପାଗ ଭଲ ଦଉନି ଯେତେବେଳେ ପାଗ ତ ଅ ମାନେ ସବୁବେଳେ ଚେଞ୍ଜ ହଉନିକି? ଦି ବର୍ଷ ସେତିକି ବର୍ଷା ହଉନି କି ଯେତିକି ଖରା ବି ତାଠୁ ଅଧିକ କେ ଯେତେବେଳେ ହେଲେ ଏମତି ହଉଛି ଆଉ ସେଇଥିପାଇଁ ଏମତି ହଉଛି ଆଉ। ହଉ ଆପଣ କଣ କେମିତି ମନେଇଥିଲେ ରଜ?
ଆମେ ବି ହେଥିରେ ଫିର ମନେଇଥିଲୁ ଆମର ବି ସେ ମନ୍ଦିରେ ମନ୍ଦିର ପାଖରେ ସବୁ ଦୁଳି ଫୁଳି ପଡିଥିଲା।
ଓ ହୁଁ।
ମୀନା ବଜାର ପଡିଥିଲା ବୁଲାବୁଲି କରିଥିଲୁ ସାଙ୍ଗମାନେ ସମସ୍ତେ। ବହୁତୁ ଏଞ୍ଜୟ୍ କରିଥିଲ ଆଉ।
ହିଁ ସମସ୍ତଙ୍କ ଗାଁରେ ତ ଏବେ ହେଇଗଲାଣି ରଜମ ମହୋତ୍ସ ତ୍ସବ କିନ୍ତୁ ଆଗ ଭଳିଆ ରଜ କାହିଁ ଆଉ ଅଛି। ଆଗୁରୁ ଯେମତି ରଜ ମହୋତ୍ସବ ନ ହଉ ପଛିିକା ହେଲେ ପିଲାମାନଙ୍କର ମାନେ ସେତେବେଳେ ଗୋଟେ ଖୁସି ଥାଏ, ନ ଡ୍ରେସ୍ କରିବୁ ସାଙ୍ଗମାନଙ୍କ ସହ ବୁଲି ଯିବୁ, ପାନ ଖାଇବୁ ଘରେ ଯା ପିଠା ପଣା ହେଇଥିବ ସାଙ୍ଗମାନେ ସବୁ ଆଣିକି ଏକାଠି ମିଶିକି ଖାଇବୁ, ସେମିତି କାଇଁ ଆଉ ଅଛି।
ହଁ।
ଏବେ କିନ୍ତୁ ମାନେ ରଜ, କଣ?
ଦେଇ ରଜରେ ପୋଡ ପିଠା ଖାଅ?
ହଁ ମୁଁ ପୋଡପିଠା ଖାଏ। ସବୁ ପିଠା ମୋତେ ଭଲ ଲାଗେ। ହେଲେ ଯୋଉ ଏଇ ମଣ୍ଡା ପିଠା ଟା ସେଟା ଟିକେ ଭଲ ଲାଗେନି। ହେଲେ ରଜରେ ପୋଡପି ପୋଡ ପିଠା ଖାଇ
ପୋଡ ପିଠା ଆପଣଙ୍କ ଆଡେ କେମିତି ବନାନ୍ତି?
ଆମର ଗୁଡ ପୋଡ ଅଛି ଆଉ ଗୋଟେ ଯୋଉ ଚାଉଳ ଦେଇକି କେମିତି ଗୋଟେ ପୋଡନ୍ତି ସେଟା ତ ମୁଁ ଜାଣିନି ହେଲେ ତାକୁ କଣ ନଡିଆ ଫଡିଆ ପକେଇକି କରନ୍ତି। ଯୋଉ ନିଆଁ ଦେଇକି କଣ କଦଳୀ ପତ୍ରରେ ଯୋଉ କଦଳୀ ପତ୍ର ନା କୋଉ ପତ୍ରରେ ଦେଖୁନୁ ତେଲ ମାରିକି ପୋଡ ପିଠା ଦେଇକି କରନ୍ତି ତାକୁ ନିଆଁରେ ବସାନ୍ତି। ଆଉ ବହୁତ ଭଲ ଲାଗେ କିନ୍ତୁ ପୋଡ ପିଠା ଟା। ଏ ରଜକୁ ମାନେ ସେ ପିଠା ଟା ଉଁ, ଟିକେ ଅଧିକ ଯେ ଯୋଉ ମାନେ ଟେଷ୍ଟି ଲାଗେ ଯୋଉ ସମୟରେ ଯୋଉ ପିଠା ଟା ହୁଏ ସେଇଟା ମାନେ ଟେଷ୍ଟି ଯେ ଅଧିକ ବଢିଯାଏ।
ଥ
ହଉ। ମାନେ ଯେମିତି ଅଷ୍ଟମୀରେ ଗୋଟେ ଏଣ୍ଡୁରି ପିଠା କଲେ ହଳଦୀ ପତ୍ରରେ ସେଟା ଗୋଟେ ଟେଷ୍ଟି ଲାଗେ, ଆଉ ଯେତେବେଳେ ବି କଲେ ମାନେ ତା ବାସ୍ନା ଟା ଆଉ ମିଳେନି। ସେମତି ଅ, ଆଉ ତ ବି ସାଙ୍ଗସାଥି କେ- କେମତି ରଜ ବୁଲାବୁଲି କରି ହଉନି, ମାନେ ପାଖରେ ଫୋନ୍ ଥିଲେ ବି ସାଙ୍ଗମାନଙ୍କ ପାଖକୁ କଲ୍ କଲାବେଳୁ ସମସ୍ତେ ବ୍ୟସ୍ତ ଥିବେ। ହଁ ଛୋଟବେଳ କଥା କିନ୍ତୁ ଭାରିବି ମାନେ ମନେ ପଡୁଛି ଏବେ।
ହଁ।
ଆଉ ଆପଣଙ୍କର ସାଙ୍ଗ ଫାଙ୍ଗ କେମିତି କଣ ଅଛନ୍ତି? ଭୋଜି ଭାତ କରନ୍ତି ଆପଣ?
ଆଁ, ଆମର ବହୁତ ସାରା ସାଙ୍ଗ ଅଛନ୍ତି, ଆମେ ଏମତି ବର୍ଷ ସବୁଥର ସବୁ ସାଙ୍ଗ ମାନେ ଏକାଠି ହେଇକି ଭୋଜି ମାନେ ଫିଷ୍ଟ ଟାଇପ୍ ର କରୁ। ବହୁତୁ ଏନଞ୍ଜୟ କରୁ ମଜା ମସ୍ତି ନାଚ ଗୀତ ସବୁ ସାଙ୍ଗମାନେ ଏକାଠି ହେଇ।
ହୁଁ, କିନ୍ତୁ ଛୋଟ ଥିଲାବେଳେ ମାନେ ଯେମିତି ଚାଲ ଭୋଜି କରିବା ସାଙ୍ଗେ ସାଙ୍ଗେ ଯେତେବେଳେ ହେଲା ମନ ସେତେବେଳେ ଏ ଯୋଉ କିଛି ବେଶୀ କିଛି ନ ହଉ ପଛେ ଖାଲି ଭାତ ଚିକେନ୍ ଟିକେ କରିଦେଲେ ବି ହଉ ଥିଲା। କିନ୍ତୁ ଏବେ ବର୍ଷକୁ ସେଇ ଥରୁ ଟେ ଅପେକ୍ଷା କରିବାକୁ ପଡୁଛି ଡିସେମ୍ବର ରୁ ଡିସେମ୍ବର ମାସରେ ପ୍ରାୟ ହେଇଯାଉଚି ସବୁ ଭୋଜି। ବ୍ୟାଚ୍ ଫିଷ୍ଟ ଗୁଡାକ ହଉଚି ଆଉ। ଆମର ତ ଏ ବର୍ଷ ସେତିକି ବି ହେଇନଥିଲା ମାନେ ଆର ବର୍ଷ କରିଥିଲେ, ହେଲେ ଏ ବର୍ଷ ବେଚ୍ ଫିଷ୍ଟ କରିନଥିଲେ କେହି ମୁଣ୍ଡ ପୁରଉନାହାନ୍ତି କିଛି ନାଇଁ କିଏ ମୁଣ୍ଡପୁରେଇକି ସବୁ କରିବ। ସମସ୍ତଙ୍କ ପାଖରେ ଫୋନ୍ ଅଛି, ଆଗରୁ ଛୋଟ ବେଲେ ତ ଆଁ ଯୋଉ ମାନେ ସେତେବେଳେ ଗୋଟେ ଥିଲା ସ୍ନେହ ଭଲ ପାଇବା ହେବେ ଆଉ ସେଟା ନାହିଁ। ଏ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ କିଏ ସାଙ୍ଗ କଥା ଶୁଣୁକି ତଥାପ ଫ୍ରି ଟାଇମ ପାଇଲେ ଆମେ ଏମତି ସାଙ୍ଗ ମ ମି ପୁଅ ପିଲା ସାଙ୍ଗମାନୋନ ତ ସେଇ ପ୍ୟାଜ ଫିସ୍ଟି ରେ ହୁଏ ଥରଟେ ଆଉ ଏମିତି ଟିକେ ପିଲାମାନେ ଆମେ ଏମିତି କରୁ ଆଉ। ହ ଆପଣଙ୍କ ଆଡେ କଣ ବର୍ଷା ତ ହେଇଛି ତଳି ଫଳି ଆପଣଙ୍କ ଆଡେ କଣ ପକେଇଲେଣି?
ହଁ ଆମର ତଳି କାଲି ଆଡକୁ ପକେଇବେ ଆଜି ସବୁ ଧାନ କୁ ପାଣିରେ ଭେଦେଇକି ରଖିଛନ୍ତି। ଗଜା ହେଲେ ତାକୁ କାଲିକି ପରଦିନ ପକେଇବେ ତଳେ।
ହଁ ହଁ ଆ ଆପଣଙ୍କର ବିଲ ଫିଲ ଆପଣ ଯାଆନ୍ତି କେ ଏବେ? ହଁ ଆମର ବି ଚାଷ ଆମର ତ ବହୁତ ସାରା ବିଲ ଅଛି ଆମର ତ କେବଳ ଧାନ ଚାଷ ଟା ଆମର ହୁଏ ଆଉ ଆମର ତ ତଳି ପକା ଯାଇଛି। କାଲି ସକାଳେ ଯୋଉ ପାଣିରେ ତ ଗୋଟେ ଦିନ ଭିଜା ହେଇକି ରଖାଯାଏ ତାପରେ ଛାଣିକି ତାକୁ ପାଣି ଦିଆ ହେଇଛି କାଲି ସକାଳକୁ ଗଜା ହେଇଯାଇଥିବ କାଲି ସକାଳୁ ପଡିବ ଆଉ। ଆଜି ବି ଗୋଟେ ଦିନ ପାଣିରେ ମାନେ ପାଣି ଦିଆ ହେଇକି ରଖାଯାଇଛି ବସ୍ତାରେ। ଇଟା ମଡା ଦିଆ ହେଇକି ତାପରେ ଗଜା କାଲିକି ହେଇଯାଇଥିବ କାଲି ପଡିବ ଆଉ।
ଆଚ୍ଛା
ହଁ ଆପଣ କେବେ ବିଲଆଡେ ଯାଇଛନ୍ତି?
ନାଇ ଆମେ ବି ବିଲ ଆଡେ କେବେ ଯାଇନୁ ନାଇଁ ଛୋଟବେେଳେ ବି ଆମେ ଯାଇନୁ। ଆମର ବିଲ ନଥିଲାବେ ଏବେ ଆମେ ଏଇ ଦି ବର୍ଷ ହେଲା କରୁଛୁ ତ ଆମେ ବିଲ ଫିଲ ଜାଣିନୁ। ଏତେ ଜାଣିନୁ କି ଜାଣିନୁ। କୁହନ୍ତି ହେଲେ ସମସ୍ତଙ୍କ ଶୁଣିଛୁ ଯେ ବିଲ ବିଲ ଗଲେ ଭଲ ଲାଗେ। ବିଲ ଯାଇକି ଖାଆନ୍ତି ଭାତ ବି ଆମେ ହେରା ଜାଣିନୁ ଆମେ ଯାଇନୁ।
ଓ ଆମେ ତ ଛୋଟବେଳେ ହଁ ଆମେ ତ ଛୋଟବେେଳେ ତ ବାପା ନିଅନ୍ତିନି ମାନେ ବିଲକୁ ଭାଇ ଯେତେବେଳେ ଯାଆନ୍ତି ସେ ମାନେ ବାଧ୍ୟ କରିକି ଜିତିି କରିକି ଛୋଟବେଳେ ଯାଉ। ହେଲେ କିନ୍ତୁ ଏବେ ଏଇ ଦି ବର୍ଷ ହେଲା ମାନେ ଆଉ ଟିକେ ଯୋଉ ଯାଉଛି ବାପା ଯାଉଛନ୍ତି ବାଇକ ରେ ତ ଆମକୁ କହିଲେ କହିଲେ ବି ଆଉ ବାପା ମନା କରିପାରୁନାହାନ୍ତି କହୁଛନ୍ତି କହୁ ଚାଲ ବୁଲିକି ଆସିବ ଆମେ ବିଲକୁ ଯାଉ। ତାଳି ପ ପକେଇଥିଲେ ରୁଆ ରୁଇ କରିଥିଲେ ତମର ଲୋକମାନେ। ବହୁତ ଭଲ ଲାଗେ ଆଉ ବିଲରେ ତ ଏଇ ବର୍ଷା ଫର୍ଷା ଟାଇମ ରେ ତ କଙ୍କଡା ଗୁଡା ବି ବହୁତ ପଳେଇ ଆସନ୍ତି। ହଉ ବିଲ ଉ ଯେତେବେଳ ଅମଳ ଟାଇମ ରେ ବି ଯେତେବେଳେ ହୁଏ ମାନେ ଅମଳ ହେଇନଥିବ ଧାନ ପାଚି ପାଚି ଆସୁଥିବ ସେତେବେଳେ ତ ମାଛ ମାନେ କାର୍ତ୍ତିକ ମାସ ଟାଇମରେ ମାଛ ବିଲରେ ଏମିତି ପଡେ କେନାଲ ପାଖରେ ଯାହା ବିଲ ଗୁଡା ଥିବ ମାଛ ବହୁତ ପଡେ। ମେ କାର୍ତ୍ତିକ ମାସରେ ଆପଣ କଣ କାର୍ତ୍ତିକଙ୍କ ପୁନେଇ ଆପଣଙ୍କ ଆଡେ କେମିତି କଣ ହୁଏ? ହ
ଆମର କାର୍ତ୍ତିକ ପୂର୍ଣିମୀ ବି ଏଇଠି ଭଲ ହୁଏ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ତ ଘରେ ଜାଣିଥିବେ ସବୁ ମୁରୁଜ ଫୁରୁଜ ସବୁ ଚଉରାମୂଳେ ପାଞ୍ଚ ଦିନି ମୁରୁଜ ଫୁରୁଜ ଆଙ୍କନ୍ତି ମନ୍ଦିରରେ ଉତ୍ସବ ଟାଇପ ର ହୁଏ। ଏମତି ଭଜନ କୀର୍ତ୍ତନ ଚାଲେ ମନ୍ଦିରରେ। ସକାଳୁ ସମସ୍ତେ ସେ ଗାଧେଇକି ରାତି କରୁ ଗାଧେଇ ପଡନ୍ତି। ସକାଳୁ ପାଇଲା ବେଳକୁ ସବୁ ମୁରୁଜ ଫୁରୁଜ ଆଙ୍କି ଚଉରା ପୁରା ସଜେଇ ଦିଅନ୍ତି ପୂଜା ପୁଜି ସାରନ୍ତି ଏମିତି ଆଉ। ସେଦିନି ମାସ ଆମର କେହି ଆଇଁଷ ଖାଇବେନି। ସେ ମାସ ଟା ବହୁତ ଭଲ।
ହଁ ପୂର୍ଣ ମାସ କୁହନ୍ତି, ସମସ୍ତ କେହି ଆଇଁଷ ଖାଆନ୍ତିନି, ହେଲେ ଆମେ ସେଇ ପନ୍ଦର ଦିନ ନହେଲେ ବେଳେ ବେଳେ ମୁଁ ସେଇ ପାଞ୍ଚ ଦିନ ବାରେ। ଆଉ ନହେଲେ ସବୁବେଳେ ଖାଏ। ହେଲେ କିନ୍ତୁ ସେଇ ପାଞ୍ଚ ଦିନ ଯାକ ସକାଳୁ ଉଠିକି ମାନେ ଭୋରୁ ରାତିକରୁ ଉଠିକି ଆମ ସାହିରେ କେତେ ଅଛନ୍ତି ସାଙ୍ଗମାନେ ଆଉ ବଡ ସ୍ତ୍ରୀ ଲୋକ ମାନେ ଯାଇକି ନଦୀରେ ଗାଧେଇକି ଆସିକି ଭୋରୁ ଭୋରୁ କେହି ଉଠି ନଥିବେ ଚଉଁରାରେ ସବୁ ମର୍ଜ ଫୁର୍ଜ ପକାଯାଏ। ଆଉ ଏମିତି ସବୁ ବଢିଆ ଭଲ ସେ ହୁଏ। ଡଙ୍ଗା ବି ଯାଇକି ଲାଷ୍ଟ ଦିନ ଡଙ୍ଗା ଭଙ୍ଗା ନେଇକି ଇ ଯାଇକି ବସନ୍ତୁ ବସେଇକି ଆସ ଆସୁ। ହଁ। ସେଇଟା କୁହନ୍ତି ଗୋଟେ ପଞ୍ଚୁକରେ ବୁଡ ଦେଲେ କୁହନ୍ତି ପୁଣ୍ୟ ମିଳେ। ଯାଇକି ସବୁ ବୁଡ ଦେଇକି ଆପଣ କେବେ ନଦୀ ନାଳ ଆଡେ ଗାଧେଇବାକୁ ଯାଇଛନ୍ତି?
ଆମେ ତ ଏଇ ପଞ୍ଚୁକରେ ଯାଉ ଏଇ ଓଷା କରୁ। ଆମ ଆଡେ ଅଛି ଖୁଦ୍ରକୁଣୀ ଓଷା ସେଠି ସେଇ ଟାଇମ ରେ ଯାଉ। ଏମିତି କଳସ ବୁଡେଇ ଯାଉ ଗାଧେଇକି ଆସୁ। ହୁଁ। ହଁ ମୁଁ ଓଷା କରେ। ଓଷା କରୁ।
ହଁ।
ପୂଜା ବିିଧି ଯେମିତି କରାଯାଏ ସେମିତି କରୁ। ଆଉ ଯାଉ ନଇକି ଗାଧେଇ।
ହଁ।
ଗାଧେଇ ଆସି ପୂଜା କରୁ।
ହଁ ଖୁଦୁରୁକୁୁଣୀ ପିଲାମାନେ ଝିଅ ମାନଙ୍କର ଗୋଟିଏ ମାନେ ଏଇଟା ଗୋଟେ ଆଉ ଖୁଦରୁକୁୁଣୀ ଗୋଟେ ଏକାଠି ହେଇକି ପୂଜା କରନ୍ତି ଆଉ ଗୋଟେ କୁମାର ପୂର୍ଣ୍ଣିମା ବି କରନ୍ତି ଆଉ ସନ୍ତୋଷୀ ମା ଓଷା ବି କରନ୍ତି। ହେଲେ ମୁଁ ତ ଜାଣିନି ସେ ଓଷା ବିଷୟରେ କରିନି ହେଲେ ମୋର ସାଙ୍ଗମାନୋନ ଅଛନ୍ତି ଏମତି କେତେ ଜଣ ସେମାନେ କରନ୍ତି ସମସ୍ତେ ଗୋଟେ ଜାଗାରେ ଏକାଠି ହେଇକି। ବହୁତ ସାରା ଅଛିି ପର୍ବ ପର୍ବାଣି କେ କେତେ ଲୋକ କରନ୍ତି କେତେ ଲୋକ ବି କରନ୍ତିନି ଆଉ ଏବେ ତ ଶ୍ରାବଣ ମାସ ଆସିଲାଣି ମାନେ ହେଇଗଲାଣି। ବୋଲବମ ଯିବେ। ଆପଣ ଯାଆନ୍ତି, ମାନେ ଝିଅ ପିଲା ଆପଣଙ୍କ ଆଡେ ଯାଆନ୍ତି?
ହଁ ଆମଡେ ପ୍ରାୟ ଯାଆନ୍ତିନି ହେଲେ ଏଇ ଘର ପା ପାଖରୁ ଭାଉଜମାନ ଅଛନ୍ତି ଦି ଜଣ ସେମାନେ ଯାଆନ୍ତି। ମୁଁ କେବେ ଯାଇନି।
ଓ ହଁ।
ଆମ ଘରୁ ବି କେହି ଯାଇନାହାନ୍ତି। ଆମ ପୁଅର ଏବେ ପାଠ ପଢା ଚାଲିଛି ଆର ବର୍ଷ ଯାଇପାରେ ଆଉ।
ହଁ ତାପରେ ବି ଏବେ ତ ପାଠ ପଢା ଛାଡିକି ବି କୁଆଡେ ମାନେ ଯାଇ ବି ହଉନି। ଯେହେତୁ ପାଠ ପଢାଟା ଆଗ ପାଠ ତ ଆଜିକାଲି ନଥିଲେ କିଛି ନାହିଁ। ପାଠ ପଢ଼ିଲେ ସବୁ ଯାଇକି ହେଇପାରୁଛି। ଅ ହଉ ମୁଁ ଏବେ ଟିକେ ରଖୁଛି। ଆପଣ ଙ୍କୁ ଆଉ କେତେବେଳେ ଫାଙ୍କା ହେଲେ କଲ୍ କରିବି ଆଉ।
ହଁ।
ହଉ ଆପଣଙ୍କ ସହ କଥା ହେଇ ଭଲ ଲାଗିଲା। ଆପଣଙ୍କ, ଆପଣଙ୍କ ମୂଲ୍ୟବାନ ସମୟ ମତେ ଦେଇଥିବାରୁ ଧନ୍ୟବାଦ। ରଖୁଛି।
ହୁଁ ପରେ